ହ୍ୟାଲୋ।
ଆଜ୍ଞା ଶୁଭ ସ
ଶୁଭ ସକାଳ ଆଜ୍ଞା କେମିତି ଅଛନ୍ତି ଆପଣ?
ବହୁତ ଭଲ ଅଛି ଆଜ୍ଞା ଆଶା କରୁଚି ଆପଣ ବି ସପରିବାର ବହୁତ ଭଲରେ ଥିବେ।
ଆଜ୍ଞା ନିଶ୍ଚୟ ଆଜ୍ଞା ମୋ ପରିବାରରେ ସମସ୍ତେ ଶୁକଳ ଅଛନ୍ତି ବହୁତ ଭଲ ଅଛନ୍ତି ଆଜ୍ଞା।
ଆଉ କୁହନ୍ତୁ ଆପଣଙ୍କ ସ୍ଵାସ୍ଥ୍ୟ କେମିତି ଅଛି?
ଆଜ୍ଞା ମୋ ସ୍ଵାସ୍ଥ୍ୟ ବହୁତ ବଢିଆ ଅଛି ଆଜ୍ଞା ଆପଣଙ୍କ ସ୍ଵାସ୍ଥ୍ୟ କେମିତି ଅଛି?
ମୋ ସ୍ଵାସ୍ଥ୍ୟ ବି ବହୁତ ଭଲ ଅଛି ଆଛା ଆପଣ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ସାଧାରଣତଃ କେଉଁ କେଉଁ ଦିଗକୁ ବେଶୀ ଧ୍ୟାନ ଦେଉଛନ୍ତି?
ଆଜ୍ଞା ଏବେକାର ପରିବେଶ ହେଲା ଏବେକାର ଯଦି ଆମେ ଏନଭରମେଣ୍ଟ କ ଦେଖିବା ତାହେଲେ ମୁଁ ପ୍ରାୟତଃ କଣ କରୁଛି ନା ଭ ସକାଳୁ କେମିତି ନିଜର ସେଜ ତ୍ୟାଗ କରିବି ଭଲ କେମିତି ମାନେ ଅର୍ଗାନିକ ଫୁଡ କେମତି ଖାଇବି ତାପରେ କିଛି ଯୋଗ ବ୍ୟାୟାମ କରିବି ସକାଳୁ ଏଇ ଜିନିଷ ଗୁଡାକୁ ଟିକେ ମୁଁ ପ୍ରାଧାନ୍ୟ ଦଉଚି। ଯୋଉଥିପାଇଁ କି ମୋ ସ୍ଵାସ୍ଥ୍ୟ ଆଗ ଅପେକ୍ଷା ଏବେ ଟିକେ ବହୁତ ସୁଧୁରି ଯାଇଚି। ର
ତାହେଲେ ଆପଣ କହିବା ପାଇଁ ଚାହୁଁଛନ୍ତି ପ୍ରଥମେ ଆମେ ବ୍ରହ୍ମ ମୁହୂର୍ତରୁ ଶଯ୍ୟା ତ୍ୟାଗ କରିବା? ଯେମିତି ପକ୍ଷୀମାନେ ଯୋଉ ସମୟରେ ଶଯ୍ୟା ତ୍ୟାଗ କରନ୍ତି। ତାପରେ ଆପଣ କହ କହିଲେ ଯେ ନିତ୍ୟ କର୍ମ ଠିକ ସମୟରେ ସାରିବା
ହଁ ନିଚ କର୍ମ ଠିକ ସମୟରେ ସାରି କି ତାପରେ ଆମ ନିତ ଦିନ ନୀତି ଦିନ ଯାହାବି କାମ ଅଛି ତାକୁ ଆରମ୍ଭ କରିବା କଥା।
ତାପରେ ଆପଣ ଗୋଟେ ବଢିଆ କଥା କହିଲେ ଯେ ଯୋଗ ବ୍ୟାୟାମ କରିବା ହଁ କି ନାଇଁ ଆଚ୍ଛା ବ୍ୟାୟାମ ସାଧାରଣତଃ କେଉଁ ସମୟରେ କଲେ ଠିକ୍ ହବ।
ଆମେ ଯଦି ପ୍ରାତଃ କାଳରେ ଯଦି କରୁଚେ ସେଇ ସମୟରେ ପ୍ରାତ କାଳ ସମୟରେ ଯଦି କରିବା ତାହେଲେ ସେଇ ସମୟଟା ବୋହୁତ ଭଲ ରହିବ ଆମ ପାଇଁ ବ୍ୟାୟାମ୍ କରିବା ଦ୍ଵାରା ଏଟଲିଷ୍ଟ ଗୋଟେ ଦିନରେ ଦି ଘଣ୍ଟା ଆମେ ଯଦି ବ୍ୟାୟାମ କରୁଚେ ତାହେଲେ ଆମ ସ୍ୱାସ୍ଥ୍ୟ ପାଇଁ ବୋହୁତ ଭଲ ସେଇଟା ଉପଯୋଗ ରହିବ।
ବା ଆପଣ କହିଲେ ଯେ ନିହାତି ସକାଳୁଆ ସମୟ ଟିକେ ବ୍ୟାୟାମ କରିବା ଏବଂ ଶରୀର ତ ବି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ବ୍ୟାୟାମ କରେ। କିନ୍ତୁ ସକାଳ ସମୟରେ ଆମକୁ କିଛି ବ୍ୟାୟାମ ବା ଯୋଗ କରିବା ପାଇଁ ପଡ଼ିବ। ନାଇଁ କି ଆଜ୍ଞା? ବିଶେଷ କରି କେଉଁ ପ୍ରକାର ବ୍ୟାୟାମ କଲେ ଆମ ଶରୀରକୁ ଉପକାର ହେବ ଆଜ୍ଞା?
ଆମେ ଯଦି ସକାଳୁ ଚାହୁେ ଯଦି ସୂର୍ଯ୍ୟ ନମସ୍କାର କରିପାରିବା ବିଭିନ୍ନ ପ୍ରକାର ଆସନ ଅଛି କରିପାରିବା। କି ଟିକେ ମାନେ ଦୌଡ଼ି ପାରିବା ସେଇ ଟାଇପ୍ ର ଯୋଗ ଯେ କରିବା ତାର ବୋହୁ ସାରା ବ ଯୋଗ ମଧ୍ୟ ଅଛି ସେଇଗୁଡ଼ା କ ମଧ୍ୟ ଆମେ କରିପାରିବା ମୁଖ୍ୟତଃ ସୂର୍ଯ୍ୟ ନମସ୍କାର କରିବା ଦ୍ଵାରା ବୋହୁତ ଭଲ ରହିଥାଏ।
ଓହୋ ଆପଣ କହିବା ପାଇଁ ଚାହୁଁଚନ୍ତି ବିଶେଷ କରି ଟିକେ ଶାରୀରିକ ବ୍ୟାମ। ମାଂସ ପେଶୀୟ ବ୍ୟାମ ସହିତ ମାନସିକ ବ୍ୟାମ ହେଲେ ବୋହୁତ ଭଲ ହବ। ନାଁ କି ଆଜ୍ଞା?
ଆଜ୍ଞା ସାର୍ ଶରୀର ସହିତ ଆମ ମାନସିକତାର ମଧ୍ୟ ତାଲମେଲ୍ ଠିକ ରହିଲେ ଆମର ନୀତି ଦିନିଆ ଜୀବନ ଯାପନ ମଧ୍ୟ ଠିକ ରହିବ କଁ କୋହୁଚନ୍ତି ଆ
ନିଶ୍ଚିତ ନିଶ୍ଚିତ ଆଜ୍ଞା ବ୍ୟାମ କରିବା ଦ୍ଵାରା ଅସ୍ ଖିଅ ମାଂସ ପେଶୀ ଟାଣ ରହିଥାଏ ରକ୍ତ ଚଳପ୍ରଚଳ ସୁନ୍ଦର ଭାବରେ ହେଇ ଥାଏ ଶରୀର ଭିତରକୁ ଅଧିକ ଅମ୍ଳଜାନ ଯାଇଥାଏ। ମାନସିକ ଶାନ୍ତି ମିଳିଥାଏ ଶରୀରରୁ ବର୍ ଜ୍ୟ ବସ୍ତୁ ଯେମିତି କିି ଝାଳ ଯୋଉଟା କି ଆମେ ଶେଦ ବୋଲି କୋହୁଚେ ତାହା ଅଧିକ ମାତ୍ରାରେ ବାହାରି ଯାଇଥାଏ ଯାହା ଫଳରେ ଆମୁକୁ ଜଳ ଗ୍ରହଣ କରିବା ପାଇଁ ଅଧିକ ସୁଯୋଗ ମିଳିଥାଏ।
ଆଜ୍ଞା ନିଶ୍ଚିତ ଆଜ୍ଞା ଆଉ ଗୋଟେ ଜିନିଷ ହଁ କୁହନ୍ତୁ କୁଅ କୁ କୁହନ୍ତୁ ଆଜ୍ଞା କୁହନ୍ତୁ।
ହଁ ଆପଣ ଯୋଉ ଯଗ କଥା କୋହୁଚନ୍ତି ଆଚ୍ଛା କେଉଁ ପ୍ରକାର ଯଗ କରିବା କଣ କଣ ଯଗ କରିବା କଣ ସବୁ ସେଥିରେ ଉପକାର ଥାଏ ବୋଲି ଭାବୁଚ ଚନ୍ତି ଆପଣ।
ହଁ ଅ ଯୋଗ ଯେମତି ଆଜ୍ଞା ଆମେ କପାଳ ଭାତି କରିପାରିବା ଅନୁଲୋମ ବିଲୋମ କରିପାରିବା ମେ ଇଟେସନ୍ କରିପାରିବା ଏଇ ସବୁ ଯୋଗ କରିବା ଦ୍ଵାରା କଣ ସା ବ୍ୟାମ କରିବା ଦ୍ଵାରା ଶାରୀରିକ ଆମର ସୁସ୍ଥ ରହୁଚି କିନ୍ତୁ ଶାରୀରି କ ସହିତ ମାନସିକ ସୁସ୍ଥ ରହିବାକୁ ହେଲେ ଆମୁକୁ କିଛି ଯୋଗା ମଧ୍ୟ କରିବାକୁ ପଡ଼ିବ। ତ ଏଇ ସବୁ ଯୋଗ କରିବା ଦ୍ଵାରା ଆମ ମାନସିକର ସ୍ଥିତି ମଧ୍ୟ ସନ୍ତୁଳିତ ହିସାବରେ ରହିଥାଏ।
ବହୁତ ବହୁତ ବଢ଼ିଆ କଥା କହିଲେ ହଁ ହଁ ଯୋଗ ଏକ୍ଚୁଲି ମାନେ ବହୁତ ମାନସିକ ଶାନ୍ତି ଦେଇଥାଏ କାହିଁକି ନାଁ ଆମେ ସ୍ଥିର ଚିତ୍ତରେ ବସୁ ପ୍ରଥମ କଥା। ଏବଂ ଶରୀରକୁ ଗୋଟେ କେନ୍ଦ୍ରବିନ୍ଦୁରେ ନିହିତ କରୁ। ହଁ କି ନାଇଁ କୁହନ୍ତୁ ଏଇ ସମୟରେ ଆମର କ ସ୍ମରଣ ଶକ୍ତି ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ।। ଯଦି ଜଣେ ଯୋଗ କରେ ତେବେ ତାର ସ୍ମରଣ ଶକ୍ତି ନିଶ୍ଚିତ ଭାବରେ ବଢ଼ିବ। ଏଣୁ ଆଜି ଦେଖନ୍ତୁ ପିଲାଙ୍କୁ ମଧ୍ୟ ଛୋଟ ଛୋଟ ପିଲା କୁ ଆବାଳ ବୃଦ୍ଧ ବନିତା ଛୋଟରୁୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଏଇ ଯୋଗରେ ସାମିଲ ହେବା ପାଇଁ କୁହା ଯାଉଛି।
ଆଜ୍ଞା।
ତାହେଲେ ଆପଣ ବ୍ୟାୟାମ ଆଉ ଯୋଗ କରିବା ପାଇଁ ସମୟ ଦଉଛନ୍ତି ନା?
ଆଜ୍ଞା ନିଶ୍ଚିତ ଆଜ୍ଞା ମୁଁ ସକାଳୁ ବ୍ୟାୟାମ କରୁଛି ଏବଂ ସେଇ ଦି ଘଣ୍ଟା ସମୟରେ ମୁଁ ଅଧଘଣ୍ଟା ହେଲା କି ପନ୍ଦର ମିନିଟ ହେଲା ମୁଁ ୟୋଗା ମଧ୍ୟ କରୁଛି ତା ସହିତ।
ବହୁତ ସୁନ୍ଦର ବହୁତ୍।
ଏବଂ ଯେତେବେଳେ ସନ୍ଧ୍ୟା ସମୟ ରହୁଛି ସନ୍ଧ୍ୟା ସମୟରେ ମୁଁ କଣ କରୁଛି ନା କିଛି ସମୟ ମାନେ ମୋର ଦିନ ଚର୍ଯ୍ୟା ସରିଲା ପରେ। ନିଜ ମାନସିକତା ସନ୍ତୁଳିନ କରିବା ପାଇଁ ଶାନ୍ତ କରିବା ପାଇଁ ମୁଁ କିଛି ସମୟ ଧ୍ୟାନ ରେ ମଧ୍ୟ ରୁହେ।
ବହୁତ ବଢିଆ ବହୁତ ବଢିଆ କଥା। ଆପଣ ଧ୍ୟାନ କରୁଛନ୍ତି ସବୁଠୁ ସେଇଟା ବଡ ଜିନିଷ ଆଛା ସୁସ୍ଥ ରହିବା ପାଇଁ ଆପଣ ତ କହିଲେ ଯେ ମୁଁ ବ୍ୟାୟାମ କରୁଛି ଯୋଗ କରୁଛି କେଉଁ ଖାଦ୍ୟ ଉପରେ ବେଶୀ ପ୍ରାଧାନ୍ୟ ଦଉଛନ୍ତି?
ଯୋଉଟା ଠିକ କଥା ଗୋଟେ ପଚାରିଲେ ଆଜ୍ଞା। ଖାଲି ଏମିତି ନୁହେଁ ଯେ ଆମ ଦେହକୁ ଯଦି ସୁସ୍ଥ ରଖିବାର ଅଛି ଖାଲି ଏମିତି ନୁହେଁ ଯେ ଆମେ ଖାଲି ବ୍ୟାୟାମ। କ କରିଦେଲେ ସୁସ୍ଥ ରହିଯିବା। ବ୍ୟାୟାମ ଆଉ ଯୋଗା ସହିତ ଆମକୁ ସେଭଳିଆ ଭଲ ଖାଦ୍ୟ ମଧ୍ୟ ଖାଇବାକୁ ପଡିବ ଭଲ ଖାଦ୍ୟ ନୁହଁ ଯେ ଯାହା ଇଚ୍ଛା ହବ ଆମେ ତାହା ଖାଇଦବା କିଛି ପୁଷ୍ଟିକ ର ଆହାର ହେଲା। ଯୋଉ ପୃଷ୍ଟିକର ଆହାର କି ଆମ ଶରୀରକୁ ଭଲ ମାତ୍ରାରେ ସବୁ ସବୁଜ ସାର ହେଲା ପୁଷ୍ଟିକର ହେଲା ସେଇଗୁଡାକ ଆମକୁ ଯୋଗାଇଥାଏ। ତ ସେଇ ଜିନିଷ ଖାଇବା ଦ୍ଵାରା ମଧ୍ୟ ବ୍ୟାୟାମ ସହିତ ବି ଆମ ଶରୀର ଭଲ ରହିବ ତା ସହିତ ଆମେ ପୁଷ୍ଟିକର ଆହା ହାର ମଧ୍ୟ ଗ୍ରହଣ କରିଲେ ଆମ ଶରୀର ଭଲଛି ରହିବ ସନ୍ତୁଳିତ ହେଇକି ରହିବ।
ପୁଷ୍ଟିକର ଖାଦ୍ୟ ସାରତତ୍ତ୍ୱ ଥିବା ଖାଦ୍ୟ ଭିଟାମିନ୍ ଯୁକ୍ତ ଖାଦ୍ୟ। ଯଦି ଆମେ ଗ୍ରହଣ କରିବା ତାହେଲେ ଶରୀର ବିଭିନ୍ନ ପ୍ରକାର ଯେମିତି ଶ୍ୱେତସାର ଆମକୁ ଶକ୍ତି ଯୋଗଉଛି। ପୁଷ୍ଟିସାର ଯେମିତି ଶରୀରକୁ ବଢଉ। ଉଛି ହୃଷ୍ଟପୃଷ୍ଟ କରୁଛି ସ୍ନେହସାର ସେମିତି ଚିକ୍କଣ ରଖୁଛି। ଜୀବସାର ରୋଗୀ ରୋଗପ୍ରତି ପ୍ରତିରୋଧକ ଶକ୍ତି ବଢଉଛି ଆପଣ କହିବା ପାଇଁ ଚାହୁଁଛନ୍ତି ଯେ ଆମେ ବିଭିନ୍ନ ପ୍ରକାର ସାରତତ୍ତ୍ୱ ଥିବା ଖାଦ୍ୟ
ଗ୍ରହଣ କଲେ ଭଲ ରହିବ।
ଆ ବିଶେଷ କରି କେଉଁ ଫଳ ସବୁ ଗ୍ରହଣ କଲେ ଶରୀର ପ୍ରତି ଭଲ ହୋଇଥାଏ।
ଯେମିତି ଆମ ନିତିଦିନ ଜୀବନରେ ଯଦି ଆମେ ମାନେ ଖାଇବା ସମୟରେ କିଛି ଫ୍ରୁଟ ସାଲାଡ ହେଲା ଯେମିତି କିି କାକୁଡି ଗାଜର ହେଲା ଏସବୁ ଗ୍ରହଣ କରିବା ତା ବାଦରେ ଅଙ୍ଗୁର ସେଉ ଅଛି କମଳା ଅଛି। କଦଳୀ ଅଛି ଏଇ ସବୁ ଜିନିଷ ଯୋଉଟା କି? ଆମେ ଯଦି ଗ୍ରହଣ କରିବା ନିତିଦିନ ଜୀବନରେ ହଉ। ତ ଆମ ଦ୍ଵାରା କଣ ହବ ନାଏପ ଫଳମୂଳ ଖାଇବା ଦ୍ୱାରା ମଧ୍ୟ ଆମ ଶରୀରଟା ସନ୍ତୁଳିତ ହେଇକି ରହିଥାଏ ଆମେ ଯଦି ମାନେ ତେଲିଆ ତେଲିଆ ଯୁକ୍ତ ଖାଦ୍ୟ ନ ଖାଇକି ଅଏଲି ଫୁଡ ନ ଖାଇକି ଯଦି ଏଇ ସବୁ ଫଳମୂଳ ହେଲା ଶାଗ ପନିପରିବା ଯଦି ଖାଇବା। ତାହେଲେ ଆମ ଶରୀର ଟା ଠିକ ଭାବରେ ରହିବ।
ବହୁତ ବଢିଆ କଥା ଆପଣ କହିଲେ ଯେ ଅତ୍ୟଧିକ ତୈଳ ଯୁକ୍ତ ଖାଦ୍ୟ ନ ଖାଇ ଆମେ ଯଦି ଫଳମୂଳକୁ ପ୍ରାଧାନ୍ୟ ଦେବା ସବୁଜ ପନିବାର ପରିବାକୁ ସ ପ୍ରାଧାନ୍ୟ ଦବା। ତାହେଲେ ଆମ ଶରୀର ବେଶ୍ ଭଲ ରହିବ ନାଇଁ କି ଆଜ୍ଞା।
ନିଶ୍ଚିତ ଆଜ୍ଞା ହୁଁ।
ଆଉ ଯଦି ଆମେ ଶାଗ ଜାତୀୟ ଖାଦ୍ୟ କଥା କହିବା। ତେବେ କେଉଁ କେଉଁ ଶାଗକୁ ଆମେ ଗ୍ରହଣ କଲେ ଟିକେ ଶରୀର ଭଲ ହବ ଆଜ୍ଞା।
ତ ଶାଗ ଯେମିତି ରହିଲା ଭାଜି ଶାଗ ରହିଲା। ତାପରେ ଉଁ ବିଭିନ୍ନ ପ୍ର କାର ଶାଗ ଅଛି ଆଉ ପ୍ରତି ଶାଗର ତାର ନିଜର ଗୁଣବତ୍ତା ମଧ୍ୟ ରହିଛି। ଯେମିତି କି ଆମ ପଟେ କୁହନ୍ତି କି ବା ଭାଜି ଶାଗ କୁହନ୍ତି ଭାଜି ଶାଗ ଖାଇବା ଦ୍ଵାରା। କଣ ହୁଏ ନା ସେଇଟା ଆଖିର ପାୱାର ବଢିଥାଏ ଏ ସବୁ ହେଇଥାଏ। ତାପରେ। କୁଲେର ଶାଗ ଗୋଟେ ଅଛି ଯୋଉଟା କି ଶରୀର ହାଡ ମାଂସ ପେଶୀ କୁ ଉଁ ଶକ୍ତ କରିବା ପାଇଁ ସା ସାହାଯ୍ୟ କରିଥାଏ ତ ଖା-ଖାଦ୍ୟ ସହିତ ଯୋଉ ଖାଇବା ଖାଉ ଯୋଉ ପ୍ର ନୀତିଦିନ ନୀତିଦିନରେ ଆମେ ଯଦି ଶାଗ ମଧ୍ୟ ଏଡ କରିବା ତାହେଲେ ସେଇଟା ମଧ୍ୟ ଆମ ଶରୀର ପାଇଁ। ଉପଯୁକ୍ତ ହେଇଥାଏ ଆପଣ କଣ।
ହଁ ବଢିଆ କଥା କହିଲେ ଯେମିତି ସଜନା ଶାଗ ବୁଝିଲେ ନା। ଏସବୁରେ କଣ କି ଅଧିକ ଲୌହ ଜାତୀୟ ତନ୍ତୁ ରହିଛି। ଯାହା ଫଳରେ ଆମ ଶରୀରକୁ ସେ ଲୌହର ଅଭାବ କରିବାକୁ ଦେବ ନାହିଁ। ଆଉ ଗୋଟିଏ କଥା ଆପଣ ଜାଣିଛନ୍ତି ଯେ ଆୟୋଡିନ ଅଭାବରୁ ଶରୀରରେ ଗଳ ଗଣ୍ଡ ରୋଗ ହୋଇଥାଏ। ଏଣୁ ଲୁଣରେ ଆୟୋଡିନ ଥିବା ଲୁଣ ଆମେ ଖାଇବା ନାଇଁ କି।
ଆଜ୍ଞା।
ଏବଂ କିଛି ଧାତୁ ସାର ଖାଦ୍ୟ ଆମକୁ ଗ୍ରହଣ କରିବା ପାଇଁ ପଡିବ ଯେମିତି ବନ୍ଧାକୋବି। ଚୁନା ମାଛ ଏସବୁ। ଗ୍ରହଣ କଲେ କଣ କି ଆମକୁ ହାଡ ମଜବୁତ ରହିବ ହାଡ ଭିତରେ ଯୋଉ ମଜା ତିଆରି ହେବ। ଓ ବୁଝିଲେ କି ନାଇଁ ବଢିଆ କଥା ଆପଣ କହିଲେ।
ତାପରେ ଆ ଆଜ୍ଞା କୁହନ୍ତୁ।
ଆପଣ ତ କହିଲେ ଯେ ବ୍ୟାୟାମ ଯୋଗ ସହିତ ଉପଯୁକ୍ତ ଖାଦ୍ୟ ଦରକାର ଆଉ ମୁକ୍ତ ବାୟୁ ବା ସୁଦ୍ଧ ଅମ୍ଳଜାନ ଶରୀରରେ କଣ କଣ ପ୍ରଭାବ ପକେଇଥାଏ ବୋଲି ଆପଣ ଭାବୁଛନ୍ତି?
ଦେଖନ୍ତୁ ମୁକ୍ତ ଅମ୍ଳଜାନ ଯୋଉଟା କହୁଛନ୍ତି ଆମେ ଯଦି ମୁକ୍ତ ଅମ୍ଳଜାନ କିମ୍ବା ସ୍ଵଚ୍ଛ। ବାୟୁ ଏଇଟା ଆମେ ଯଦି ଉଁ ଭୋର ପ୍ରାତଃ କାଳରୁ ଯେତେବେଳେ ଆମେ ଉଠୁଛେ ଆମେ ଯଦି ଟିକେ ସେଇ ପ୍ରାତଃ କାଳରେ ଯଦି ଆମେ ଅ କିଛି ବ୍ୟାୟାମ କରିବା ଶି ସେଇ ଟାଇମରେ ଆମକୁ ଗୋଟେ ମୁକ୍ତ ମାନେ ଭଲ ବାୟୁ କିମ୍ବା ଭଲ ଅମ୍ଳଜାନ ଆମେ ଗ୍ରହଣ କରିଥାଉ ତା ଦ୍ଵାରା କଣ ହୋଇଥାଏ ନା ଆମର ଯୋଉ ନିଶ୍ଵାସ ପ୍ରଶ୍ୱାସ ରେ ଯୋଉ। ମଧ୍ୟ ଠିକ ରୁହେ ଏବଂ ଇଣ୍ଟରନାଲ ଶରୀରର ଭିତିରିଆ ଅଂଶ ମଧ୍ୟ। ଠିକ ରହିଥାଏ।
ବଢିଆ କଥା କହିଲେ ଯେ ସୁ ଶୁଦ୍ଧ ଅମ୍ଳଜାନ ଆମ ଶରୀରକୁ ନିହାତି ଦରକାର ବର୍ତ୍ତମାନ ପରିବେଶ। ଅଁ ଯୋଉ ପ୍ରକାରରେ। ଆଉ ଦୂଷିତ ହେଲାଣି ଆମକୁ ଶୁଦ୍ଧ ଅମ୍ଳଜାନ ନିହାତି ଦରକାର ମାନେ ବୃକ୍ଷ ପରିବେଶକୁ ସବୁଜ ପରିବେଶକୁ ଯିବା ନିହାତି ଦରକାର ଶୁଦ୍ଧ। ଅମ୍ଳଜାନର ପ୍ରଭାବ ଆମ ଶରୀରେ ନିହାତି ରହିଛି ବଢିଆ କଥା। ଆପଣ କେତେ ସୁନ୍ଦର ସୁନ୍ଦର କଥା କହିଲେ ସୁସ୍ଥ ରହିବା ପାଇଁ।
ଆଜ୍ଞା ନିଶ୍ଚିତ ଆଜ୍ଞା ଆଜି ଆଜି ଜୀବନ। ଆଜ୍ଞା କୁହନ୍ତୁ।
ହଁ ଆମେ କେତେ ଘଣ୍ଟା ଶୋଇବା।
ଆଜ୍ଞା ଆମେ ଯଦି ସୁ ଗୋଟେ ସୁସ୍ଥ ଯଦି ରହିବାକୁ ଅଛି ଆମକୁ ଦିନକୁ। ଛଅ ରୁ ଆଠ ଘଣ୍ଟା ଯାଏ ଶୋଇବାକୁ ପଡିବ ଆଜ୍ଞା। ଏହା ସହିତ ଦିନକୁ ଚାରି ରୁ ପାଞ୍ଚ ଲିଟର ମାନେ ବୟସ ହିସାବରେ ଛୋଟ ପିଲାଙ୍କ ପାଇଁ। ଗୋଟେରୁ ଦି ଲିଟର ହେଲା ବୟସ ହିସା ତାପରେ ଆମକୁ ଆମ ବୟସର ଯଦି କଥା କହିବା ତାହେଲେ ଆମକୁ ଦିନକୁ ଚାରି ରୁ ପାଞ୍ଚ ଲିଟର ପାଣି ପିଇବା।
ନିହାତି ଦରକାର ଆଚ୍ଛା ବଢ଼ିଆ କଥା ବଢ଼ିଆ କଥା କହିଲେ ଆଜ୍ଞା। ଯେ ଶରୀର ସୁସ୍ଥ ରହିବା ପାଇଁ ଜଳର ଆବଶ୍ୟକତା ନିହାତି ରହିଛି ଆଉ ସୁନିଦ୍ରା ବର୍ତମାନ ସମସ୍ତେ ଗୋଟେ ମାନସିକ ଚାପରେ ରହୁଛନ୍ତି ଏଣୁ ସୁନିଦ୍ରା ନିହାତି ଆବଶ୍ୟକ।
ବହୁତ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣଙ୍କ ପାଖରୁ ଏଇ ସବୁ ଜିନିଷ ମୁଁ ପାଇଥିବାରୁ ମୋର ଗୋଟେ କଲ୍ ଆସିଛି ମୁଁ ଆ
ନିଶ୍ଚିତ ରଖିପାରିବେ ଧନ୍ୟବାଦ ଧନ୍ୟବାଦ ଆଜ୍ଞା।